ହ୍ୟାଲୋ ହଁ। କଣ କରୁ
କଣ କରୁଛ?
ଏ ଇଏ ଲେମ୍ବୁ ପାଣି କରିକି, ପିଉଥିଲି।
ହଁ।
ଗ୍ଲୁକୋଜ୍ ଟା ଆମର ସରି ଯାଇଛି। ଆଉ
ସେ ଦିହ କଣ ହଉଛି, ମୁଁ ସେଇଆକୁ ଲେମ୍ବୁ ପାଣି ଟିକେ କରିକି ପିଇଲେ, ମୁଁ ସେଇଆକୁ ବକଡ଼କୁ ଡାକୁଛି ମୁଁ କହିଲି ଆଇ, ଲେମ୍ବୁ ପାଣି ରଖିଛି ଢୋକେ ପିଇବୁ। ସିଏ ଟୋକା ହେକାଇତି କରିକି ଆସୁନାହିଁ ପା। ତଥାପି ତା ନାଗି ଟିକେ ରଖିଲି ମୁଁ, କହିଲି ଆସ ବ ପୁଣି ହେକାଇତୀ କରିଛି, ପୁଣି ମନ ମାଇଣ୍ଡ ଚେଞ୍ଜ ହେଲେ ଆସିବ। ଆସିକି ଏୟୀ ପୁଣି ଖୋଜିବ।
ହୁଁ। ହ। ଆଜି କଣ ପିଠା ପିଠା କରିଛ ନା ନାଇଁ?
ଏ ନା ମୁଁ ଏଇ ଚକୁଳି ପିଠା କରିଥିଲି, ସକାଳେ ପୁଅ କୁ ଗୋଟେ ଦେଇଥିଲି ମୁଁ ଗୋଟେ ଖାଇ ଦେଲି। ଦଶଟା ସାଢ଼େ ଦଶଟା ରେ ସେମିତି ତାକୁ ଗୋଟେ କରିକି ଦେଲି। ମୁଁ ମୋର କଣ କଲି ନା ଲଙ୍କାଗୁଣ୍ଡ ଲୁଣ ତା ଉପରେ ଛିନ୍ ଞ୍ଚିକିରି ମୁଁ ଗୋଟେ ପୁରା ପତଳା କରିକୀରି ଖାଇଲି।
ହୁଁ।
ତୁ ବି ଯାଉନୁ।
ଆଉ ମାଉସୀ ଫୋନ କରିଥିଲେ?
ନା ମାଉସୀ କାଇଁ ଫୋନ କରିନେଇ ତ। ନାଉ ସେ ସକାଳେ ନା କାଲି ଫୋନ କରିଥିଲା ଆଜି ଫୋନ କରିନି
ହାଲୋ।
ହଁ କଉନୁ।
ଉଁ ଆଜି ମଧ୍ୟ ମାଉସୀ ଫୋନ୍ କରିଥିଲେ।
ଆଉ ଦେଖ୍
କଥା ହଉଥିଲେ ହୁଁ
ଆଉ ପୁଅ ଦି ପୁଅ ଯାଇଚନ୍ତି ନା, ନା ଜଣେ ବଡ ଟା ଯାଇଛି ସାନ ଯାଇନାହିଁ ତ
ସାନ କହୁଥିଲା ଯିବ ବୋଲି ସିଏ ତାର ଠିକ୍ ଏମାନେ ବାହାରିବା ଟାଇମ ରେ ତାଙ୍କ ଯୋଡ ଦଳ ଆସିକି ଇଏ ପହଞ୍ଚିଗଲେ
ହୁଁ।
ସେ ତାଙ୍କ ସହିତ ବାହାରିଲା, ବୋଉ କଇଲା ତୁ ତ ମାଉସୀ ଘରକୁ ଯିବୁ କହୁଥିଲୁ ତାକୁ ଓ ଇଏ କରିକି କହିଲା ଯେମିତି ସେ ସି ତାଙ୍କ ସହିତ ନ ଯିବ କହିଲା ନା ମୁଁ ମାଉସରକୁ ଯିବିନି ମୁଁ ଯାଉଛି।
ଓହୋ।
କହିଲା ତା ଯୋଡଙ୍କ ସାଙ୍ଗରେ ସାଙ୍ଗ ନ ହବାକୁ
ହଁ।
ଯାଇକି ବୁ ବୁ ବୁଲି ବୁଲିକି ଆସୁଚନ୍ତି ବା।
ହଁ।
ଚାଲି ସେମିତି ଯାଇଥିଲେ ଲୁ ଆସିଲା ଏଇ ପାଞ୍ଚଟା ସାଢ଼େ ପାଞ୍ଚଟା ବେଳେ?
ହୁଁ।
ହୁଁ କାଲି ସେମିତି ଯାଇକି ଡ୍ରେସ ଆଣିବ ବୋଲି ଏ କହିଲା ଡାକିଲା ଗୁଡେ ରାକେଶକୁୁ ଆଉ ଚାଲ ଡ୍ରେସ୍ ଆଣିବା ଡ୍ରେସ୍ ଆଣିବା ବୋଲି ଯାଇକି କହିଲା ଚନ୍ଦନରୁ ଆଣିବ ଚନ୍ଦନକୁ ରାମ ରଜା ପଳେଇଲେ ହେଲା ମତେ କହିଥିଲା ଘରେ ଥି ଦିନ ହେଲା ଖାଇ ନଥିଲା ଶୋଇଥିଲା ନା ଯୋଉ ରଜରେ ଡ୍ରେସ୍ ହେଇନଥିଲା ବୋଲି
ହଁ।
ଉ ଯୋଉ ରାଜ ପୂର୍ବ ଦିନରୁ ଖାଇ ନଥିଲା ଶୋଇଥିଲା ଫାଷ୍ଟ ରଜ ଦିନ ଟୋଟାଲ ଶୋଇଲା
ହୁଁ।
ଦେଲେ ଉଠିଲାନି ହୁଙ୍କିଲାନି ଖାଇଲାନି ପିିଇଲାନି। ତାକୁ ଫାଷ୍ଟ ରଜ ଦିନ ରାତିରେ ମୁଁ କହିଲି-ଇ-ଇ ତା ପ୍ୟାଣ୍ଟ ଟା ଗୋଟେ ଅର୍ଡର କରିଦେଇଥିଲି ମୁଁ ପଇସା ଦେଇକି। ଏ-ଏ-ଏ ସିଏ-ଏ-ଏ ପଳେଇ ଆସିଲା ଫାଷ୍ଟ ରଜ ଦିନ।
ହୁଁ।
ଆଉ ସାର୍ଟେ ଅଣା ହେଇନଥିଲା କହୁଥିଲା ସାର୍ଟ ଟା ଯାଇକି ଆଣିବ। ଯାଇକି ଆଣିବ ବୋଲି ଆଉ-ଉ-ଉ-ଉ କଲେନି ବୋଲି-ଇ-ଇ-ଇ ରୁଷିକି ଶୋଇଲା। ଶୋଇଲା ଖାଇଲାନି ପିଇଲାନି ତାକୁ ପୁଣି ମୁଁ ବୁଝେଇଲି ଆଉ ଚାଲେ କାଲି ମୁଁ ଦେବି ପଇସା ଯାଇକି ନେଇକି ଆସିବୁ। ଅ ହଉ ବୋଉ ଡାକିଲା। କେତେ ଡାକିଲା ପରେ ସନ୍ଧ୍ୟା ବେଳକୁ ଡାକି ଡାକି ଡାକି ଡାକି ଯାଇକି ରାତିରେ ଆସିକି-ଇ-ଇ ଚିକେନ ହେଇଥିଲା ଖାଉନଥିଲା ରାତି ଦଶଟାରେ ଖାଇଲା ଟି କେ ଖାଇକି ଶୋଇଲା ସକାଳୁ ଉଠିକି କହିଲା ଦେ ପଇସା ଦେ-ଏ-ଏ-ଏ ମୁଁ ଯିବି ଟ୍ରେସ୍ ଆଣିବାକୁ। ତା ଜଡଙ୍କୁ ଡାକିକି ଗଲା ଯୋଉ ରାମ ରଜା ବୁଲିଲା ରାମ ରଜା ବୋଲି ମତେ କହିଥିଲା ଫୋନ କରିବ ମୁଁ ଫୋନ ପେ କରିଥାନ୍ତି ତ ଫୋନ କରିବି ଉଠେଇବୁ ମୁଁ ସେଇଆ କୁ-ଉ-ଉ ଫୋନ୍ ଟାକୁ ଜଗି ବସିଚି ଆଲୋ ଅ-ଅ ଦୋକାନବି ଯାଇକି ଡ୍ରେସ ଦେଖୁଥିବ ଫୋନ କରୁଥିବ ମୁଁ ଯଦି ଫୋନ ନ ଉ ଠେଇବମି ପୁଣି ସେଠି
ଆ-ଆ ହା।
କି ପଇସା ଦେଇ ପାରୁ ନ ଥିବ। ସେଇଠୁ ମୁଁ ଫୋନ୍ ଟାକୁ ଜଗିକି ବସିଲି। ଆ ଲୋ ଘଣ୍ଟେ ଦୁ ଘଣ୍ଟା ହେଲାଣି ଏ କଣ ଚନ୍ଦନର କୁଆଡ଼େ ପଳେଇଲା ନା ଏମାନେ କୁଆଡ଼େ ପଳେଇଲା। ବୋଉ କହିଲା ସେ ଚଏସ ରଥ ଆସିକି ବାଛୁଥିବ ତାକୁ କୋଉଟା ଭଲ ଲାଗିବ ନ ଲାଗିବ ସେ ଦେଖୁଥିବ ବସିକି ଏମ୍ ସେ ପୁଣି ଫୋନ କଲା ବେଳକୁ କହୁଛି ମୁଁ ରାମ ରଜା ପଳେଇ ଆଇଛି ଯାଇକି ଫୋନ କରିମି ଫୋନ ଉ ଉଠେଇବୁ ରାମ ରଜା ରୁ ଯାଇକି ଉଠିଲେଣି ଲୋ ଟାଉନ ବିରଜା।
ହେ ଭଗବାନ।
ହେଲା ମତେ ଫୋନ କଲା ରସ୍ତାରେ ଆଉ-ଉ ବିରଜା ଗେଟ୍ କେତେବେଳେ ବନ୍ଦ ହବ, ମାନେ ପହଡ଼ ପଡିବ କେତେବେଳେ। ମୁଁ କହିଲି ସେ ସାଢ଼େ ବାରଟା ଗୋଟେ ବେଳେ। ବନ୍ଦ କରିଦେ ଭିଡ଼ ତ। ମୁଁ ମନା କଲି ଯା ନା ଆହୁରି କହୁଥିଲେ କୋଉଠି ଯିବାକୁ କହିଲ ଯୋଉ-ଉ-ଉ ଓ ହୋ ମିିନି କେଦାରନାଥ ହେଇନି ନା ଚଣ୍ଡିଖୋଲ ଯୋଉ ବଡ଼ଚଣା କ-କ ସେଟା ସେଇଠିକି ଯିବେ ବୋଲି ମତେ କହୁଛି ମୁଁ କହିଲି ସେଟା ରୁ ବିଲ ଭିତରେ ସେଠି କିଛି ନାହିଁ ଖାଲି ଯାହା ମନ୍ଦିର ଗାଡି଼ର ଏଇ ରଜରେ ପ୍ରବଳ ଭିଡ଼ ଥିବ। ଗାଡି଼ ରଖିକି ଗୋଟେ ଦିଇ କିଲୋମିଟର ଚାଲିବ ଆଉ-ଉ-ଉ ଯାଅନି।
ହୁଁ।
ସେ ହେଠୁ ଡ୍ରେସ୍ କିଣିବାକୁ ଯିବେ ବୋଲି-ଇ-ଇ ଯାଇକି ଉଠିଲେଣି ଟାଉନ ରେ ଟାଉନରେ ଯୋଉ ଏମ ବଜାର ରେ ପଶିକି ଭିଡିଓ କଲ୍ କରି ଯେ ଦେଖିଲୁ ଏଇ ଡ୍ରେସ ଟା ଭଲ ଲାଗୁଛି ନା। ମୁଁ କହିଲି ଆଉ ଏଟା କୋଉଠି କହିଲେ ଏମ ବଜାର ମୁଁ କହିଲି ତୁ ଯାଇକି ରୋଡ଼ରେ ଉଠିଲୁଣି କହିଲା ନା ଏଇଟା ତମ ଟାଉନରେ ସେଠୁ ପଳେଇ ଆସିଚି ଗଲାମାନେ ବହୁତ ପଇସା ନେଇଯାଏ ମାନେ ଭଲ ଏ ଜିନିଷ ମିଳେନି। କାହାଠୁ ପଳେଇ ଆସିଲେ କହିଲେ ହଉ ଆମ ଯୋଉ କୁଆଖିଆରେ ଯାଇକି ଫୋନ କରିବି ଉଠେଇକି ପଇସା ପଠେଇବୁ। ସେଠୁ ଆସିଲା କୁଆଖିଆ କୁଆଖିଆରୁ ଡ୍ରେସ କିଣିଲା। ଡ୍ରେସ୍ କିଣିକି କହୁଛି ଆଉ ମତେ କହିଲା ମୁ କହିଲି ସ୍କାନର ପଠେଇଦ ମୁଁ କରିଦେବି ଆ ହଁ ବୋଉଠାରୁ ପୁଣି ଦୁଇ ଟଙ୍କା ନେଇକିଆଇଥିଲା। ଆ ଯାଇକି ସେଠି ଫୋନ କ ଫୋନ କଲା ଆଉ ଆମେ ଯାଉଛୁ ଟିକେ ବାର ଯୋଉ ରାକେଶ ଘର ଗୁଗୁଲ ତା ମାମୁ ଘର। ହେଲା ସେଠୁ ମୁ କହିଲି କଣ ପାଇଁ ନା ଯୋଉ ରାକେଶ ନେଇକି ଆସିଥାନ୍ତା ତ ଗୁଗୁଲି ଘରକୁ ଯୋଉ ତାଙ୍କ ଘର ଦେଇ ଥାନ୍ତେ କଣ ରଜ ପାଇଁ ତ ସେଠୁ ଯାଇକି ନେଇକି ଆସିଲେ ସନ୍ଧ୍ୟା ପାଞ୍ଚଟା ସାଢେ ପାଞ୍ଚଟା। ଆଜି ସେମତି ହେଇ ଯାଇଥିଲେ କୋଉ ଅଶୋକଝର ଯିବେ ବୋଲି ଯାଇକି ବୁଲି ବୁଲି ବୁଲି ବୁଲିକା ଆଇଲେ ସନ୍ଧ୍ୟା ସାଢ଼େ ପାଞ୍ଚଟା।
ହଁ ଭ ଭାତଟା ହେଇଗଲାଣି ଚାରିଆଡେ ବୁଲୁଛି। ତାକୁ ହଷ୍ଟେଲ ରେ ରଖିଦବ ଇଏ କରିବ।
ସେ ମାଉସୀ ଘରକୁ ଯିବ କଣ ଯୋଉ କହୁଥିଲା ଯିବାକୁ। ଲଗେଇଥିଲା କାଲିଠୁ ଆଉ ନାନା ଗଲେ ମୁଁ ଯିବି ତା ସହିତ। ତ ନନା କେତେବେଳେ ଯିବ ଆଜି ଯିବ କାଲି ପଚାରୁଥିଲା ବୋଉ କହିଲା ନା ନନା ମନା କଲା। ସେଇଠୁ ଆଜି କହିଲା ନା ମୁଁ ଯିବି ବୁଲିକି ଆସିବି। ତାପରେ ଦେଖିଲ ତାଙ୍କର ପ୍ଲାନିଂ ଥିଲା। ଆଜି ଯିବି ବୋଲି ବୁଲିବାକୁ ସେଠୁ ଯାଇକି କିଏ ବୁଲିବା ଲେ କି ଆଶୋକଝର ଯାଇଥିଲେ ସିଏ କୁଆଡେ ଡୁବରି ଫୁବୁରି ପଳେଇଛନ୍ତି ହେଲା। ସେଠି ତାଙ୍କର ଆଉ ସେଇଠୁ ଆହୁରି ବହୁତ ବାଟ ଅଶୋକଝର ଟା।
ସେ ଜଖ?
ତୁ ଆଉ ପୁଣି ଫେରିକି ପଳେଇଆଇଲେ ପଳେଇ ଆସିକି ଗୁଡୁଆ ଘର ଗୋଟେ ଅଛି ସେ ରୋଡ ରେ ଗୋଟେ ତା ଦାଦା ଛନ୍ତି ଘରଟା ନୂଆ ଘରଟା ସେଇଠି ଏସି ଫେଶି ଲାଗିଛି ଭଡା ଦେଇଛନ୍ତି ତାଙ୍କର ସିକ୍ୟୁରିଟି ଅଛି। ସେଠି ଯାଇକି ଶୋଇ ଶୋଇକ ଏଇ ସନ୍ଧ୍ୟା ବେଳେ ଆଇଲେ। ତାରି କହୁଛି ଆଉ ବୋଉ ପଳେଇଛି କି ମାସ ମୁଁ କହିଲି ହଁ। ବୋଉ ନଥିଲା ଘରେ ମୁଁ କହିଲି ହଁ ସତରେ ପଳେଇଛି ନା ମିଛ ସେଟା ମୁଁ କହିଲି ତୁ ଯାଉନୁ ବୁଲିବୁ ସେ ତାର ଯା ଯାଇଥାଉ। କହୁଛି ତା ଚପଲ ଆଣ୍ଟି କହିଲେ ମୋ ଚପଲ ନେଇକି ଯାଇଛି। ସେଇଠୁ ଖୋଜି ଖୋଜି ଖୋଜି ଖୋଜି ବୋଉ ବାହାର ଧରିଥିଲା ତାକୁ କହଚି ଆଉ ତୁ ପାଲେଇଲୁନି ବୋଉ କହିଲା ତୁ ଯାଇଥାନ୍ତୁ ତ ମାଉସି ଡାକୁଥିଲା। ଆଉ ବୁଲି ପାରିଲିକି ଦୋଳି କେତେ ଦୋଳି ପଡିଛି ଖେଳିକି ଆସିଥାନ୍ତୁ। ନା ବର୍ଷା ଏଇଠି ନାଇଁ ମୁଁ ଯାଇକି କଣ କରିଥାନ୍ତି କି ମୁଁ ସେଥିପାଇଁ ପା ଗଲିନି ନହେଲେ ଯାଇଥାନ୍ନ୍ତି।
ସେ ମୁଁ ସେଇଆ ଭାବୁଥେଲୀ ସେ ବର୍ଷା ଥିଲେ ସେ ଯାଇଥାନ୍ତା।
ଆଉ ବର୍ଷା ହେଇଦିି ନାହିଁ ଆଉ ମୁଁ ଯାଇକି କଣ କରିଥାନ୍ତି କି। ଆଉ ତୁ ପଳେଇଲୁନି ତାଙ୍କ ସହିତ ବୁଲିକି ପଳେଇଆସିଥାନ୍ତୁ ଦୋଳି ଖେଳିକି।
ପୁଅ ବୋଧେ କାଲି କାଲି ଆସିବ କି କଣ।
ନା ସେ ପଳେଇ ଆସିବ।
ଆଜି ପଳେଇଆସିବ।
ଉଁ ହୁଁ କାମ ରହୁଛି ନା ପ୍ରବଳ।
ହଁ ମାମୁଁ ରହିବେବେ ନା ତା ଙ୍କ ହେଇଥେ?
ମାମୁଁ ରହିବେ।
ହୁଁ।
ମାମୁଁ ରହିବେ କାଲି ଯିବେ ନା କଣ ମାମୁଁ ଘରକୁ ଆଉ ନନା କିନ୍ତୁ ଆଜି ପଳେଇ ଆସିବ ତାର ସ ସକାଳୁ ଉଠୁଛି ଆସୁଛି ଏଗାରଟା ବେଳେ ଯାଇକି।
ହୁଁ।
ହୁଁ ସେ ପୁଣି ମିଶିକି ଲଗେଇଛନ୍ତି ନା ଫସଲ ଗୁରାକ।
ହଁ ହଁ।
ସେ ଏବେ ବାହାରିଲାଣି ବି କାକୁଡି ସେ ଯାଉଚନ୍ତି। ତୋଳା ତୋଳି କରିକି ବେପାରୀ ଦେଇକି ଆସୁଛନ୍ତି ଏକାଥରେ ଏଗାରଟା ବେଳକୁ। ଦାନ୍ତ ଘସିକି ସେ ମାଟି କାଦୁଅ ଗୋଟା ପୁଣି ବର୍ଷା ବର୍ଷା ହେଇକି। ଗୋଟେ ପୁଣି ହେଇକି ଆସୁଛନ୍ତି ଏକାଥରେ ଗାଧୁଆ ପାଧୁଆ। କରି ଖାଉଛେ ତାପରେ ଅଲଗା କାମ କଣ କରିବା କଥା କରୁଚି।
ହୁଁ ହୁଁ।
ଆଉ ଏଇକୁଣା କୋଉଠି ରହିବା କ ଏ ନାଇଁ ସେ ଆଜି ଗଲେ କୋଉ ଥିଲା ସନ୍ଧ୍ୟା ବେଳେ ପଳେଇ ଆସିବ ବର୍ଷା ତାଙ୍କ ସାଇଡ୍‌ ରେ ହଉଛି କି ନାଇଁ କେହି ଜାଣେ
ହୁଁ ମା ଯୋଉ କଣ ଲଗଉଥିଲି। ଆଉ କଲରା ଫଳ ଧଇଲାଣି ନା ଧରିନେଇ।
ନା ନା କଲରା ହେଇନି କାକୁଡି ଏଇନା ବାହାରୁଛି ତାଙ୍କ ଯୋଉ ଭାଗ କରିକି ଲଗେଇଥିଲେ। ମିଶିକି ସେଇ କାକୁଡ଼ି ଟା ଏଇଖୁନା ବାହାରିଲାଣି ସେଇ ତାକୁ ତୋଳିକି ଆମର ନା ଆମର ବାହାରିନି।
ତମର ଫୁଲ କସି ହେଲାଣି ନା ନାଇଁ।
ପଛରେ ଲଗେଇଥିଲେ ସେମାନେ ଯୋଉ ମିଶିକି ଲ
ହୁଁ ହୁଁ।
ଲଗେଇଥିଲେ ସେ କଣ କହିଲ?
ମୁଁ କହିଲି ଏଇ ଫୁଲ କସି ଟା କାକୁଡ଼ି ରେ ହେଲାଣି ନା ନାଇଁ।
ଫୁଲ କସା ହଁ ଫୁଲ କସି ହବଣି ଯୋଉ ଫାଷ୍ଟ ମୂଳରୁ ଯୋଉ ଷ୍ଟାର୍ଟିଙ୍ଗ ହୁଏ ଫୁଲ କଶି ସେଗୁଡା ହଉଥିବ ମ ଚା ହେଇ ନଥିଲା କଲେଣି କି ନହିଁ କେଜାଣି।
ହେଁ ରଜରେ ତ ତିନି ଦିନ ବନ୍ଦ ଥିବ ଏଇ ଖଣିଏ ବିଲ କାମ।
ଅଁ।